ହାଲୋ।
ଆଜ୍ଞା କୁହନ୍ତୁ। ଆଜ୍ଞା ରାସ୍ତାରେ ଚାଲୁଚି କଲେଜ୍ ଭିତରେ ଖରା ଜୋରରେ ହଉଚି ଚାଲି ହଉନି, ଏଇଥିପାଇଁ ଘରୁକୁ ପଳେଇବି ଭାବୁଚି।
ନା-ନା ଘରକୁ ଯିବା କଥା ଭାବି ପାରିବେନି, ଆପଣଙ୍କର କଣ କଲେଜ୍ ରେ କଣ ଉଂହ୍ ସାଙ୍ଗସାଥି ନାହାନ୍ତି କି?
ଅଛନ୍ତି ବହୁତ୍ ସାଙ୍ଗସାଥି ଅଛନ୍ତି, ଘରକୁ ଯାଇ ଖାଇକି ଶୋଇବାର ଯୋଉ ମଜା ଆପଣ ଜାଣିନାହାନ୍ତି, ଜାଣିଚନ୍ତି କିନ୍ତୁ କଲେଜ୍ ପାଇଁ ପସନ୍ଦ କରୁଚନ୍ତି, ଉନଟା କିନ୍ତୁ ଘରେ ଯାଇକି ଶୋଇବାର ଯୋଉ ମଜା ଏଇନା ମୁଁ ଯିବି ଘରୁକୁ ଯିବି, ନଦୀରେ ଗାଧେଇ ପଡିବି। ବା
ମୋ ହି ଶୁଣନ୍ତୁ ମୋ ହିସାବ ରେ ଘରେ ରହି କି ଶୋଇବା ଖାଇବା ପିଇବା ଠୁ ଭଲ ଜିନିଷ ଆଉ କିଛି ଦୁନିଆରେ ନାହିଁ।
କିଛି ଅନେଷ୍ଟଲି କିଛି ନହିଁ ଖାଇଦବୁ ଫ୍ୟାନ୍ଟା ଦେବୁ ଏସିି ଟା ଲଗେଇବୁ ସାଇଡ଼ରେ ଚାଲିଥିବ ଗୀତ ଟିକେ ଶୋଇପଡ଼ିବୁ କି ଶାନ୍ତି ଉଠିଲା ପରେ ଅଲଗା ଡାଇମେନ୍ସନ୍ରେ ବାହାରିବୁ।
ଆଜ୍ଞା ଆଉ ଗୋଟେ ଜିନିଷ ଦେଖିବୁ ଗୋଟେ ମୁଁ ତ ସବୁବେଳେ। ଖାଇଲା ବେଳେ ଗୋଟେ ଜିନିଷ ଦେଖେ ସେଇଟା ହଉଛି। ହଁ ସେଇଟା। ସେଇଟା ମୋର କଲେଜରେ ମିତ୍ର ମାନେ ଅଛନ୍ତି ସେମାନେ ବି ଦେଖନ୍ତି।
ହଉ ଦେଖେ।
କଣ।
ଆଉ ହେଟା ତ ମୁଁ ବି ଦେଖେ ତାରକମେତା।
କଣ ତୁ ଦେଖୁ।
ହଁ ତାରକମେହେତା ଦେଖେ। ହଁ ଆଉ କଣ କହିଲି ମୁଁ କହିଲି ଏବେ ମୁଁ ଏ ଘରକୁ ଭାବୁଛି ଯିବି ଘରକୁ ଯାଇ। ଗାଧେଇ ସରିଲା ପରେ ନଦିକୁ ଟିକେ ଯିଵି। ନଦୀ ଗଲା ପରେ ଥଣ୍ଡା ଥଣ୍ଡା ପାଣି ସେଥିରେ ସୁଇିମିଂଲେ କେତେ ବଢିଆ ଲାଗିବ।
ଏ ଏ। ଭଲ ଲାଗିବ ବହୁତ ଭଲ ଲାଗିବ ମୁଁ ଭାବୁଛି ନଦୀକୁ। ନଦୀକୁ ମୁଁ ଯିବି ନଦୀରେ ନଦୀରେ ପହଁରିବି।
ଆପଣଙ୍କୁ ପହଁରା ଆସେ ନଦୀରେ?।
ମତେ ପହଁରା ଆସେନି ମୁଁ ପହଁରା ଏମିତି। ଗାଧୋଇ ଗାଧେଇ ହିଁ ତ ପହଁରା ଶିଖିବି ନା।
ହଉ ଆସନ୍ତୁ କେବେ ଇନଭାଇଟେଡ ଅଛନ୍ତି ବାସ୍। ମା କୁମ୍ଭୀର କୁମ୍ଭୀର ବାହାରିଲେ ମତେଡାକିବେ।
ସେଇଠି ଆପଣଙ୍କର କୁମ୍ଭୀର ଅଛି।
ଗ୍ୟାରେଣ୍ଟି ନାହିଁ କେବେ ବି ଆସିପାରେ।
ଓ ମାଇ ଗଡ଼୍।
ଆମେ ନିଜେ ରିସ୍କ ରେ ଗାଧଉଛୁ ଦିନ ସତରେ ଆସ। ଯ ଗ ହଉଛି
ଯଦି ଯଦି କୁମ୍ଭୀର ଆସିଗଲା ତ ତେବେ ମୁଁ କଣ କରିବି?।
କିଛି ନାଇଁ କୁମ୍ଭରୀ କୁହନ୍ତୁ ଦେଖ ଥରେକରେ ଖାଇଦେ। ଏମିତି ତ ଏମିତି କାମୁଡିିକି। ଗାଡି ଯାଉଛି ବୋଲି। ତ ମାଲିକ ତକୁ ଚଲାଉଛି ଏବେ ବସ। ଏବେ କହିବା ତା ମାଲିକ କାହିଁକି ଚଲାଉଛି ତ ମାଲିକ ତାର କିଣିଛି ଏବେ କହିବା ଗାଡି କାହିଁ।
ଗପୁଛନ୍ତି ଆପଣ ସେଇଠୁ ସାଇଡହେଲେ ଯୋଉଠି ଆପଣ ଠିଆହେଇଛନ୍ତି ସେଠି କିଏ ଗୋଟେ ସରେ ଗପୁଛି ଚର ଚପର ହଉଛି।
ସେପଟେ ସବୁ ବଡ ବଡ ପିଲା ଗୁଡା ସିନିୟର ପିଲା ଗୁଡା କଥା ହଉଛନ୍ତି। ମୁଁ ଯଦି ବେଶୀ ଦୂରକୁ ଯିବି ମୋ ଇଣ୍ଟରନେଟ ମୋ ଇଣ୍ଟରନେଟ୍ ଯୋଗାଯୋଗ।
ନା ନା ଯାଆନ୍ତୁ ନାହିଁ ଆପଣ ଗୋଟେ ଏମିତିଆ ଜାଗା ଟିଏ। ଖୋଜନ୍ତୁ ଯୋଉଠି କି ଆପଣ ଶାନ୍ତି ପୂର୍ବକ ଭାବରେ କଥା ହେଇପାରିବେ ବୁଝିଲେ।
କଲେଜ ରେ ଅଛି ତ ଶାନ୍ତି ପୂର୍ବକ ଅସମ୍ଭବ ଏଇଠି ଯଉ ଗୋଟେ ପିଲା ଯାହାର ଚୁଟି। ଏତିକି ଏତିକି ଗୋଟା ହାଫ୍ ମାନେ ପିନ୍ଧିକି ଆସିଛିହାର ସାର୍ଟ ଢଙ୍ଗ ଢଙ୍ଗ ହେଉଛି।
ସିଏ ପୁଣି ଏତେ ଜୋରେ।
କିଏ ଗୋଟେ କେ କରି ଚିଲେଇକି ପଳେଇଲା।
ସିଏ କିଏ ଗୋଟେ ବାଳିକା ଜନଙ୍କ ଚିଲେଇଲେ।
ଯୁବତୀ, ବାଳିକା।
ହଁ ସେ ଯୁବତୀ ଜଣକ ଚେଲେଇଲେ।
ଆପଣ ଓଡିଆ ମିଡିୟମ ରେ ପଢିକି ବାଳିକା କହୁଛନ୍ତି ଯୁବତୀ, ଯୁବତୀ, ଯୁବକ, ଯୁବ।
ଆଜ୍ଞା ଆଜ୍ଞା ସେଇ ଯୁବତୀ ଜଣଙ୍କ ଚିଲେଇଲେ।
ଆଜ୍ଞା ଆମର ଜୁନିୟର ସେବେ ଆସିବେ। ତ ଜୁନିୟର ଶ୍ କୁ ରାଗିଙ୍ଗ କରାଯିବ ଆପଣ କଣ କହୁଛନ୍ତି ତା ବଟା ବଟ ଉପରେ?
ମାଡ ଖାଲି ସେଇ ସବୁ କିଛି ହେଇପାରିବନାହିଁ ଆପଣ ନିଜେ ଗୋଟେ ଜୁନିୟର ଆପଣ କଣ କରିବେ ଶିଶୁ
ନାଇଁ ଆଜ୍ଞା ମୋ ସାଙ୍ଗ ଯଦି ମୃତ୍ୟୁଞ୍ଜୟ ଆସିବ ମୁଁ ନିଶ୍ଚିତ ତାର କ୍ଲାସ ନେବି ବହୁତ ଭଲ କରି କ୍ଲାସ୍ ନେବି। ମୁଁ କ୍ଲାସ ରେ ବସିି ତାକୁ ଫୋନ କରି ଡାକି ବି ଭାଇ ଆଣିଲୁ ଟିକେ ଖାଇବା ପାଇଁ। ଭାଇ ଆଣିଲୁ ପାଣି ଟିକେ ଭାଇ ତୁ ନିଜେ ପଳେଇ ଆଇଲୁ ଭାଇ ତୁ ମୋ ପାଇଁ କ୍ଲାସ୍ କରିଦେଲୁ।
କ୍ଲାସ କରିଦେଲୁ ଏଇଟା କେମିତି ହବ?
ହବ ସବୁ ସବୁ ହବ ମୋ ଜାଗାରେ ବସିବ। ରେଡି ଦେଖିନାହାନ୍ତି ଆଜ୍ଞା କ୍ଲାସ୍ ଆଜ୍ଞା କହ କଲ୍ ସ୍କୁଲ କେଲିଏ ୟୁନିଫମ ଚାଏ ୟୁନିଫର୍ମ।
ଆଚ୍ଛା ମଉସା ଆପଣଙ୍କ ପଛରେ ଜଣେ ଅଛନ୍ତି ହେଲମେଟ ନା ଆପଣ ଏମିତି ଏବେ ହେଲମେଟ ହଲଉଥିଲେ ଏବେ କୋଉଠି ଅଲଗା ଜାଗାରେ ବାଜି ଜାଇଥାନ୍ତା ମାନେ ତାଙ୍କ ଦେହରେ ଶରୀରରେ।
ବାଜି ବାଜି ମାନେ ବାଜି ହେଇଥାନ୍ତା ମରିଯାଇଥାନ୍ତା ବେଶୀରେ ବେଶୀ କଣ ହେଇଥାନ୍ତା କେସ୍ ପଡିଥାନ୍ତା ହଁ ଆପଣ ତ ଅଛନ୍ତି କହିବା ପାଇଁ। କି ନା ମୁଁ ମାରିନି ବୋଲି ବାସ।
ହଁ ମୁଁ ଆପଣଙ୍କୁ ଲାଗୁଛି ମୁଁ ଆପଣଙ୍କର ମାନେ ପକ୍ଷ ନେଇଥାନ୍ତି?
ଆଜ୍ଞା ନିଶ୍ଚିତ ନେବେ ମତେ ତ ଭରସା ଅଛି ଆପଣ ଯଦି ଭରସା ଭାଙ୍ଗିବା ପାଇଁ କହୁ ଭାଗନ୍ତୁ ମୁଁ ଆଉ କଣ କରିବି।
ଆ ମୁଁ ଫଷ୍ଟ ମାନେ ମତେ ଯଦି କିଏ ପଚାରିବେ ସାକ୍ଷୀ ରୂପରେ। ମୁଁପୁଅ ପ୍ରଥମେ ମୁଁ ହିଁ ଯିବି କହିବା ପାଇଁ କି ଇଏ ହଉଛନ୍ତି ସେଇ ବାଳକ ଜଣକ ଯିଏକି ଆପଣ ବାଡିଇଦେଲେ ହେଲମେଟ ନା? ଦେଖିଲେ ମୁଁ କହୁଛି ଦେଖିକି ରୁହନ୍ତୁ।
ନା ନା ମୁଁ ସେପଟେ ସାଙ୍ଗକୁ ଦେଖୁଥିଲି ହେଲମେଟ ଛାଟିବା ପାଇଁ। ସେ ବି ପିଲାଟା ମିଝିରେ ପଳେଇ ଆଇଲା। ଯଦି ବାଜି ତାହାଲେ ସିଏ ମତେ ବଜେଇ ଦେଇଥାନ୍ତା।
ଯାହା ହଉ ଆପଣ ଟିକେ ବଜେଇ ନାହାନ୍ତି। ନହେଲେ ଏବେ ଆପଣ ବାଜା ବାଜି ହେଇ କି ଯାହା ଆପରଙ୍କର ଅବସ୍ଥା ହେଇଥାନ୍ତା। ଛାଡ଼ନ୍ତୁ।
ଆ ଏଇ ହେଲମେଟ ର ମାଲିକ ଯିଏ ସିଏ ମତେ ହେଲମେଟ ଧରିକି ଚାବି ନେଇ ଗାଡି ନେଇ ପଳେଇଲା। କାଇଁ କୁଆ କୁଆଡେ ଗଲା ଜଣା ପଡ଼ୁନି। ଜାଣିନି ଆଜ୍ଞା ଗାଡି ଟାକୁ ଧରିଲେ। ଘୁଁ କିିନି ମାରିକି ପଳେଇଲେ।
ଏ ଭାଇ ଅଚ୍ଛା ଇଏ କଣ? ଆମକୁ କିଛି ନ କହିକି ପଳେଇଲେ? ବହୁତ ଇଏ ଯୁବକ ଜଣକ ବହୁତ କଣ ମାଡଖିଆ କାମ କରୁନାହାନ୍ତି?
ମାଡ଼ଖିଆ କାମ କରୁଛନ୍ତି। ବହୁତ ଡିଆ ମାରୁଛନ୍ତି। ମତେ ଲାଗୁଛି ସିଏ ଟେକା ମାରିବା ପାଇଁ ପଳେଇଛନ୍ତି।
ଓ ଉୁଁ।
ହଁ ସେଇଆ ପାଇଁ କଳେଇଛନ୍ତି କିନ୍ତୁ କିଛି ଅସୁବିଧା ନାହିଁ ମୋ ବିନା ଯାଇଛି ବହୁତ ଖରାପ ହବ। ତାକୁ ଆସିିଲେ ବୁଝିଲେ ତା କଥା। ଆପଣ ଯୋଉ ଆପଣ ଯୋଉ ସ୍ଥାନରେ ଠିଆ ହେଇଛନ୍ତି। ସେ ଜାଗାରେ ଖରା ହଉଛି? ମୋ ସ୍ଥାନରେ ଖରା
ନା ଖରା ହଉନାହିଁ। ଖରା ହେଇଥିଲେ ମୁଁ
ତ୍ ଅତ୍ୟନ୍ତ ମାତ୍ରାରେ ଖରା ହଉଛି ମୁଁ ଧୀରେ ଧୀରେ କଳା ପଡ଼ିଗଲିଣି।
ତ ଆପଣ ଖରା ରେ କାହିଁ ବୁଲୁଛନ୍ତି? ଆପଣ ଛାଇ ଜେଗା ରେ ରୁହନ୍ତୁ।
ଛାଇ ଛାଇ ରେ ରହିଲେ ଭଲ ଲାଗୁନି। ଖରାରେ ରହିଲେ ମଜା ଲାଗୁଛି।
ମତେ ଗୋଟେ କଥା କୁହନ୍ତୁ। କିଏ ଦେଖିଲେ ଭାବି ପାରୁଥିବ କି ଆମେ କଥା ହଉଛେ ବୋଲି?
କେହି ଭାବି ପାରୁନଥିବେ କିନ୍ତୁ ଆମେ ଆମେ ଜାଣିଛେ ଆମେ କଥା ହଉଛୁ। ଆଉ ଆମେ ଭା ବୁଛି ଅନ୍ୟମାନଙ୍କୁ ଲାଗୁଛି ଆମକୁ ଲାଗୁଛି କି ଆମେ କଥା ହଉଛୁ ବୋଲି। କିନ୍ତୁ ଆମେ ଜଣିଛୁ, ସେମାନେ ଜାଣିନାହାନ୍ତି। ସିମ୍ପଲ ଲଜିକ ଏ ଇଜ୍ ଇକ୍ୟାଲ୍ ଟୁ ହଁ ଗୋଟେ ପୋତା ଭଳିଆ ମୁହ ଟା କରିଛନ୍ତି। କଣ ହେଇଛି ପଚାରନ୍ତୁ ଟିକେ?
ଆରେ କଣ ହେଇଛି କହୁନାହା ନ୍ତି। ମୁଁ ତାଙ୍କୁ ଏଇ ଯୋଉ ଯୋଗା ମାନେ ଯୋଉ ଜିନିଷ ଟା ସରିଲା ପରେ ପଚାରିବି।
ତାଙ୍କୁ ପଚା ତାଙ୍କୁ ପଚାରନ୍ତୁ କଣ ହେଇଛି? କଣ ମାନେ ପେଡ୍ ପେଡ୍ ମାନେ ଅଭାବ ପଡିଯାଇଛି। ଆଣିବାକୁ ଯାଇଥିଲେ?
ଆରେ ଆରେ କଣ ଭାକ?
ଆରେ କ୍ରିକେଟ ପ୍ୟାଡ।
ଓହ ସେ ଏଇଠି କଲେଜରେ କଣ ଆମେ କ୍ରିକେଟ ଖେଳିବୁ?
ଆରେ ହଁ ଆମର ଗ୍ରାଉଣ୍ଡ ଅଛି ସାର୍ କ୍ରିକେଟ କ୍ରିକେଟ ଖେଳନ୍ତି ନା। ତ ମୁଁ କହିଲି କ୍ରିକେଟ ପ୍ୟାଡ ହେଲମେଟ ଆଉ ଗ୍ଲୋବସ ଏସବୁ ଜିନିଷ ରା ପିନ୍ଧିବା କଥା। ସେଫ୍ଟି ଇଜ ଭେରୀ ଇମ୍ପୋଟେର୍ଣ୍ଟ।
ଶେ ପାଇଁ ଯାଇନଥିଲେ। ସେ କିଛି ଅଲଗା କାମ ପାଇଁ ଯାଇଥିଲେ। ସେ ଯାଇଥିଲେ ସେଇଟା କ ଯୋଉଟା ଆପଣ କହିଲେ।
ଓ ବାବୁ ତାନେ ସେସବୁ ବି କରୁଛନ୍ତି? ମାଇଁ ଗଡ୍। ଏ କେବେଠୁ? ନାଇଁ ମାମା ସହିତ ସେ କରିଥିଲେ। କିନ୍ତୁ ସେ ଏକଲା ଏକଲା କେବେଠୁ ଗଲେଣି?
ସିଏ ସେ ଛୋଟ ବେଳୁ, ସିଏ ମା ପେଟରୁ।
ମା କ୍ୟା ଜେନେଟିକ୍ସ।
ହଁ।
ଅଙ୍କଲ ଙ୍କୁ ପଚାରିବାକୁ ପଡିବ। ଅଙ୍କଲ ଆପଣଙ୍କକ ଆପଣ ତାହେଲେ ତ ପୁରା ମାନେ ଜେଜେବାପା ଯେତେବେଳେ ସେବେଠୁ ଆରମ୍ଭ
ତାଙ୍କ ଘରେ କେହି କରନ୍ତିନି କିନ୍ତୁ ସିଏ କରନ୍ତି।
ତାଙ୍କ ଘରେ କେହି ଗାଡି ଚଲାନ୍ତିନି ସେ ଚଲାଏ ଭଲ ଆଉ।
ହଁ ସିଏ ମାନେ ସିଏ ସବୁବେଳେ
ଥିଲେ କିନ୍ତୁ ହେଲମେଟ୍ ନେଲେନି ମୁଁ ଧରିକି ବୁଲୁଛି।
ଆପଣ ଆଣିକି ଥୋଇ ର ମାନେ ରଖି ଦଉନାହାନ୍ତି ହେଲମେଟ ଟିକୁ।
ସେଇଆ କରିବାକୁ ପଡିବ।
ଆପଣ ଯେମିତି ହେଲମେଟ ଟିକୁ ରଖିଛନ୍ତି ଯଦି ସେଇ ହେଲମେଟ ଟିକେ ପଡିଗଲା ତାପରେ ଆପଣ ଗାଡି ଖାଇବେ ଆଉ।
ତାହାନେ ଆପଣ ମତେ ଦେଖି ପାରୁଛନ୍ତି ନଁ କି?
ନା ମୁଁ ସି ସି ଟିଭି ଲଗେଇଛି ଆପଣ ଜାଣିପାରୁନାହାନ୍ତି ବୋ
ସିସି ଟିଭି କହୁନାହାନ୍ତି ଚିପ୍ ଲଗେଇଛନ୍ତି ମୋ ଦେହରେ ମୋ ଜପି୍ଏସ ଟ୍ରାକ କରୁଛନ୍ତି ମତେ।
ସେଇଟା ତ ମୁଁ କରୁଛି ସେଇଟା ତ ମୁଁ କରୁଛି ଗୋଟେ ଭିଡିଓ ଆସୁନି କି ଅ ସେସନ ଏବେ ରିଲ ରେ। ହ
ସେ ମୁଭିଟା ଯେଉଥିରେ ଝିଅ ଟା ତାର ଭୂତ ହେଇଥିବ।
ଆଜ୍ଞା ହଁ ସେଇଟା ସେଆ ଚାଲିଛି ଆଉ।
ତ ଆସନ ଟା ମତେ କହିଲା କି ମୁଁ ତତେ ମାରିଦେବି ମାରିଦେ କିସ
ମୋର ଗୋଟେ ସାଙ୍ଗ ଥିଲା ଜଣରେ ବିଶ୍ୱାସ ରଖନ୍ତି।
ନାଇଁ ନା ଆପଣ କୁହନ୍ତୁ ଆପଣ ଙ୍କୁ କଣ ଲାଗେ ଭୂତ ଫୁତ ଥାଏ ସତରେ ନା ନାଇଁ।
ଆପଣ ଯଦି ଡିଭାଇନ୍ ଏନର୍ଜି ମାନେ ଠାକୁରଙ୍କୁ ବିଶ୍ଵାସ ଆପଣ ଯଦି ଠାକୁରକୁ ବିଶ୍ଵାସ କରୁଛନ୍ତି ତାେଲେ ଭୂତ ଅଛନ୍ତି। ଏଭରି ପଜେଟିଭ ହାଜ ଏ ନେଗେଟିଭ। ପଜିଟିଭ ଏନର୍ଜି ଅଛି ମାନେ ନେଗେଟିଭ୍ ଏନର୍ଜି ବି ଅଛି ଆଉ ଯଦ ନେଗେଟିଭ ଏଜନି ନଥାନ୍ତା ତାନେ ପଜିଟିଭ ଏନର୍ଜି କେବେ ଏକ୍ଜିଷ୍ଟ୍ କରିନ ଥାନ୍ତା।
ଶୁଣୁନାହାନ୍ତି ମୋ ସାଙ୍ଗ ଜଣକ ଅଛନ୍ତି ଥରେ ସିଏ ମତେ ଥରେ କହିଲେ କି ମାନେ କେବେ କି ତ ସିଏ ଜଣଙ୍କୁ ତା ସାଙ୍ଗ ନା ତା ମାମ ତାଙ୍କ ମା। ତା ସ୍ତ୍ରୀଙ୍କୁ କଣ ହେଲା? ତାଙ୍କ ମାତାଶ୍ରୀଙ୍କୁ ସେ କହିଲେ କି ଆଉ ମୁଁ ଶୋଇବାକୁ ଯାଉଛି ଯେହେତୁ ମୋର କାଲି ପରୀ କ୍ଷା ଅଛି ମତେ ଉଠେଇଦେବେ ଆପଣ ଏତେ ସାଢେ ତିନିଟା ଘଣ୍ଟିକାରେ ସଖାଳ। ହେଲା ତ ସିଏ କହିଲେ କି ହଉ ତାପରେ ସେ ସକାଳୁ ଯେତେବେଳେ ତାଙ୍କୁ ଉଠେଇବାକୁ ଗଲେ। ତ ସିଏ ତାଙ୍କୁ ଡାକି ଡାକି ବାହାରକୁ ନେଇଯାଇଚନ୍ତି ମାନେ ରାସ୍ତା ବାହାରକୁ। କୁହନି ସେ ଗେଟ୍ ଖୋଲିକି ବାହାରକୁ ପଳେଇଚନ୍ତି ତା ମାମା ତାଙ୍କୁ ସକାଳୁ ଉଠେଇଛନ୍ତି। ତାପରେ ସେ ଅଧା ରାସ୍ତାରେ ଗଲା ପରେ ତାଙ୍କ ମାନେ ସେ ହୋସରେ ଆସିଲେ ଆଉ ସେ ଜାଣିଲେ କି ତାଙ୍କ ମାମା ନାହାନ୍ତି ତାଙ୍କ ମାମା ଆଗରେ ପଳେଇଲେ। ଆପଣ ଦେଖିଥିବେ ଗୋଟେ ମୁଭି ଅଛି।
ସ୍ତ୍ରୀ ହଁ ଦେଖିଛି। ଓ ସ୍ତ୍ରୀ କାଲ୍ ଆନା। ହୁଁ।
ସେଇଥିରେ ଯାହା ହଉଥିଲା ସେଇଆ ହିଁ ମାନେ ସେମିତି ତା ସାଙ୍ଗ ତାକୁ ଡାକି ଡାକି ନେଇଗଲା।
ତ କାହାଣୀ ଏମିତି କୁହନ୍ତି ଯେମିତି ତାଙ୍କ ରେଗୁଲାର କାମ ସେଟା କାହା କୁ ବିଡି ମାଗୁଚି। କାହାକୁ ଘରେ ବୁଲିବା ପାଇଁ ଡାକୁଚି କାହାକୁ ଜମି ବିକିତେ ଯାଇଛନ୍ତି ତ ସିଏ ଭୂତ ବାହାରିଲା। ଏ ସବୁ ଚାଲିଥାଏ। ଯେମିତି ମୋ ବଡ଼ଆପାଙ୍କର ତାଙ୍କର ଛୁଆବେଳେ ଛୁଆ ବଳେ ନୁହେଁ ବା ହେଇ ସାରିଥିଲେ। ସିଏ ଯାଇ ସିଏ ତାଙ୍କ ସାଙ୍ଗକୁ କିଆଡେ କହିଥିଲେ କି କାଲି ଆମେ ବା ବିଲ ଆଡକୁ ଯିବା।
ଆଜ୍ଞା।
ତ ସେଠି ସେ ଦୁଇଟା ସାଙ୍ଗ ଛଡ଼ା ଆଉ ଜଣେ ବି କିଏ ଶୁଣିଛି। ତ ତୃତୀୟ ଦିନ ସେ ଦିଇଟା ସାଙ୍ଗ ଆସିନଥିଲେ କିନ୍ତୁ ସେ ଆଉ ଗୋଟେ ଲୋକ ସାଙ୍ଗ ଆସିଥିଲା ସେ କହିଲା ଆସନ୍ତୁ ଯିବା କିନ୍ତୁ ସେ ଯେ କିନ୍ତୁ ସିଏ ଏତେବେଳେ ଗଲେ ସିଏ ନୋଟିସ୍ କରିଲେ। କି ସିଏ ଆଗେ ଆଗେ ମାଡି ଯାଉଛି କିଛି କହୁନି ଖାଲି ହୁଁ ହୁଁ ରେ ରିପ୍ଲାଏ ଦଉଛି।
ଆଛା।
ତ ସିଏ ଏତେବେଳେ ନୋଟିସ କଲେ ତା ପାଦର ଆଙ୍ଗୁଳି ନାହିଁ।
ଶୁଣନ୍ତୁ ମୋର ଟିକେ ଯିବାର ବେଳ ଆସିଗଲା ତ ମୁଁ ରଖୁଛି ଧନ୍ୟବାଦ।
ଆଜ୍ଞା ନିଶ୍ଚିତ। ହ ହୁ